ହଁ। କଣ କରୁ? ବସିଛି ଆଉ ତମେ?
ମୁଁ ବସିଛି ଛାତ ଉପରେ। ଆଉ ଖାଇଥିଲେ କଣ? ଗରମ ଆମ ଏଡେ ତ ନାହିଁ, ବର୍ଷା ହଉଛି ତ ଆଉ ଗରମ କଣ ହବ?
ବର୍ଷା ହଉଚି।
ହଁ ଖାଇଥିଲେ କଣ?
ମୁଁ ପିଠା ଖାଇଥିଲି ।ତମେ?
ମୁଁ ବି ଏଇନା ଜଷ୍ଟ ପିଠା ଖାଇକି ଆଇଲି ଛାତ ଉପରକୁ। ପିଠା ଖାଇକିଆଇଛି। ଘର ଯାଜପୁର। ତମର?
ମୋର ନୟାଗଡ଼।
ହଁ ।
ଆଉ ଭଲ ଅଛ । ଭଲ ଅଛ।
ହଁ ହଁ। ତମେ ଯଦି କଣ କର?
ମୁଁ ଡିଷ୍ଟାନ୍ସରେ ପିଜି କରୁଛି।
ହଁ, ମୁଁ ପ୍ଲସ୍ ଥ୍ରୀ, ସେକେଣ୍ଡ ଇୟର ମୋର।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
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସବୁ ବସିଛନ୍ତି।
ଘରେ ଅଛି ନା ହଷ୍ଟେଲରେ।
ନା ଘରେ। ଘରେ ଅଛି, ତମେ କୋଉଠି ରହୁଛ ହଷ୍ଟେଲରେ ରହି ପଢୁଚ ନା, ହଷ୍ଟେଲରେ ରହି ପଢୁଚ ନା ଘରେ। ଆଉ ଭଲ ଅଛନ୍ତି ସମସ୍ତେ।
ହଁ, ତମ ଘରେ ସବୁ ଭଲ ଅଛନ୍ତି।
ହଁ, ଭଲ ଅଛନ୍ତି।
ତମ ଘରେ ଦିଦି କିଏ କିଏ ଅଛନ୍ତି?
ଘରେ ମାମା ଆଉ ମୋଠୁ ଗୋଟେ ସାନ ଭାଇ ଅଛି।
ଓହୋ ଆଉ ତମେ ।
ହଁ।
ଆଉ ବର୍ଷା ହଉଛି ସାଡେ।
ନା, ବର୍ଷା ହେଇନି।ଗରମ ହେଉଛି ଜୋରେ।
ଆମ ୟାଡେ ବର୍ଷା ହେଇଥିଲା। ଥଣ୍ଡା ଲାଗୁଛି। ଆଉ ରଜ ପାଇଁକୁଆଡେ ଯାଇଥିଲୁ ହୁଁ ହୁଁ।
ତମେ।
ମୁଁ ଯାଇନି ଏଥର କୁଆଡେ ଆରଥରକ ଯାଇଥିଲି। ଏଥର ଯାଇନି କୁଆଡେ ।ମୋ ଦିଦି ଗୋଟେ ଆସିଥିଲେ ଯାଇଥାନ୍ତି।ମୋ ଦିଦି ଗୋଟେ ଆସିଥିଲେ ଯାଇଥାନ୍ତି।ଓହୋ।
ପୁଅ ପୁଅର ଟିକେ ଦେହ ଭଲ ନାହିଁ। ତ ସେଥିପାଇଁ କୋଆଟେ ଯାଇନୁ ଆଉ।
ହ, ହ।
ଘରେ ସବୁ। କିଏ କିଏ ଅଛନ୍ତି।
ଘରେ, ମୁଁ, ମୋ ବାପା, ବୋଉ ମୋ ନନା, ମୋ ଦେଇ ଅଛି। କିନ୍ତୁ ବାହାହେଇ ସାରିଲାଣି ଆଉ।
ପଢା ପଢି ଚାଲି
ହୁଁ, ତ। ପଢୁଛିପା ସେକେଣ୍ଡ ଇୟର, ଇକୋନମିକ, ଇକୋନମିକ।
ହଁ।
ଦେଇ ତମେ ପିଜି କୋଉଠି କରୁଛ?
ପିଜି ଓପ। ଉପନୟନ ୟନିଭର୍ସିଟି ସମ୍ବଲପୁର।
ହ ହ।
ସମ୍ବଲପୁରରେ ଅଛୁ।
ପିଜି ପରେ କଣ କରିବ?
ପି ଜ୍। ପିଜି ପରେ ଏମିତି କିଛି ପ୍ଲାନିଂ ନାହିଁ ଆଉ। ଏକ। ବି ଏଡ୍ ଦିଦି ହବ କରିଦେବି ବୋଲି ଭାବୁଛି ଆଉ।
ହୁଁ ହୁଁ।
ଆଉ ପ୍ଲସ୍ ଥ୍ରୀ ପରେ କଣ କରିଅ?
ପ୍ଲସ ସ୍ତ୍ରୀ ସର୍। ୁ ଆମ ଘରେ କଣ କହିବେ କରିବାକୁ ଆଉ। ଘରେ ଯାହା କହିବେ ସେଇୟଆ କରିବି ଆଉ।
ହଁ।
ଦେଇ ତମକୁ ରୋଷେଇ ଆସେ।
ରୋଷ ସେଇ ହଁ। ସେମିତି ଆଉ ସେମିତିଆ ନା ମୁଁ ହଷ୍ଟେଲରେ ରୁହେନି। ହଷ୍ଟେଲ ରେ ମୁଁ ରଇନି। କେତେବେଳେ ଘରେ ସବୁବେଳେ ହଁ।
ଯିବା ଆସିବା କରୁଥିଲ?
ଖାଲି ଏକଜାମ ଦେବା ପାଇଁ ଯାଏ।
ଓହୋ ଆଉ କଣ ଭଲ ଲାଗେ ଖାଇବାକୁ?
ମୋର ସେମିତି କିଛି ନାହିଁ। ଯାହାହଲେ ମୋର ଚଳିଯିଵ।
କିଛି ଫେବରାଇଟ୍ ନାଇଁ?
ନା ମୋର ସେମତି କିଛି ଫେବରାଇଟ ନାହିଁ ଯାହା ତାହେଲେ ମୁଁ ଖାଇଦେବି। ଖାଲି ମି ମିଠା ଖାଏନି। ଆଉ ମିଠା ପସନ୍ଦ ମିଠା ମତେ ପସନ୍ଦ ନୁହେ, ମିଠା ଜମାରୁ ମୁଁ ଖାଏନି ନା।
ହଁ ହଁଟା ମୁଁ ମିଠା ପାଇଁ ମୁଁ ପାଗଳ। ମିଠା ପାଇଁ ମୁଁ ପାଗଳ ସତରେ। ମତେ ଆଉ କିଛି ଭଲ ଲାଗେନି।
ମିଠାକୁ ଛାଡିଦେଲେ ଆଉ ଯାହା ଦେଲେ ଖାଇଦେବି ମିଠା, କ୍ଷୀର କ୍ଷୀର ଏଗୁଡା ମୋତେ ପସନ୍ଦ ନୁହେଁ। କ୍ଷୀର, ଦହି, ଛେନା
ଖାଅନି? କ୍ଷୀର ହେରିକା ଖାଅ।
ନା ବା କ୍ଷୀର ଫିର ମତେ ପସନ୍ଦ ନା।
କିଛି ଖାଅନି ନା?
ରୋଷେଇ ଆଜି ଭାତ ହୋଇଥିଲା ମାଛ ତରକାରୀ ହେଇଥିଲା, ଘାଣ୍ଟ ହେଇଥିଲା।
ସେମ ସେମ ଆମର ବି ମାଛ ତରକାରୀ।
ଆଜି
କିଛି ବୁଝ, ହଁ ହ।
ବାରଟା ଅଛି ନା ଏଥି ପାଇଁ ହେଇଯାଇଛି ଆଉ ।
ହଁ।
ଆଜି କ୍ ଚିକେନ୍ ବେଶୀ ଭଲ ଲାଗେ ନା ମାଛ?
ମତେ ଦିଟା ହକ ନର୍ମାଲ ଠିକ ଠାକ୍ ଲାଗେ । କାରଣ ମତେ ଅଣ୍ଡା ଟା ଟିକ୍ ମୋତେ ଭଲ ଲାଗେ ତଥାପି ମୋତେ କିଛି ସବ ଭଲ ଲାଗେ ଭଲ ଲାଗେନି ଯାହା ଦେଲେ। ଖାଇଦେବି କିନ୍ତୁ ମାନେ ରବବାରେ ବୁଧବାରେ ନା ସେମତି କିଛି ଫେବରେଟ୍ ନାଇଁ, ମୋ ଫେବରେଟ୍ ମୋ କହୁଛି ମିଠା, ମିଠା ପାଇଁ ମୁଁ ପାଗଳ । ମ ଘରେ ଚିକେନ ହେରିକା ଥିବ ମୁଁ ମିଠା ଦବ ମୁଁ ମିଠାକୁ ନେବିି ଚିକେନ୍ ଛୁଇଁବିନି।
ହା ହା।
ଆମ ଘରେ ସବୁ ଭେଜିଟେରିୟାନ ହେଇଗଲେଣି ଆଉ ସେ ଆଇଁଷ ଛୁଉଁନାହାନ୍ତି। ନିଜେ ତ ଆଇଁଷ ଖାଉନାହାନ୍ତି ମତେ ବି ଖୁଆଇ ଦଉ ନାହାନ୍ତି। ଦିଦି ଟିକେ ଆଇଁଷ।
ଘରେ କେହି ଖାଉନାହାନ୍ତି। ଏ ସବୁ ଭେଜ।
ନାଇଁ ଆମ ଘରେ ଖାଉଛନ୍ତି ମୋ ଦିଦି ନାଇଁ ମୋ ମାଉସୀହର ମାଉସୀହର ତାଙ୍କ ହୁଁ ତାଙ୍କର ହଁ।
କିଛି ଧର୍ମଫର୍ମ ନେଇଛନ୍ତି ବୋ ଧେ
ନା ନା ସେ ଏମିତି ଛାଡି ଦେବେନି। ଖାଲି ତାଙ୍କ ମମି ଖାଉଛନ୍ତି। ତାଙ୍କ ମମି ପୁଣି ରବିବାରେ ଖାଇବେ ନି ଖାଲି ବୁଧବାରେ ଖାଇବେ।
ଓହୋ।
ସେ ଜଣଙ୍କ ପାଇଁ କେତେ ଆଣିବେ ଆଉ। ସେ ଜଣେ ଅଛନ୍ତି ଲୋକ
ଆଉ ଏଇଟା ବି ସତ କଥା ଜଣେ ଜଣେ ବି ଆଉ ଇଛା କରିବନି ଖାଇବା ପାଇଁ ଜଣେ ଖାଇନୁ ମାନେ ଆଉ ଜଣେ କହିବ ମୋ ପାଇଁ ଖାଇଲାଣି ଆଣିକି କରିବା ଟା ବି ଭାରି କଷ୍ଟ ହଁ।
ପୁଣି ଗୋଟେ କେତେଟଙ୍କା ଆଣିବ ନା ନାଇଁ ସେ ଏକାଠି ଆଣ ସେତ ଟଙ୍କାରେ ହଉ। ଖାଇଦବ।
ହଁ।
ସେଇଥିପାଇଁ ତାଙ୍କର ଆଇଁ ଷ ଏତେ ହୁଏନି ଯେବେ ମୁଁ ତାଙ୍କ ଘରକୁ ଯିବି ସେଇଦିନ ଆଇଁଷ ହବ। ମୁଁ ଖାଇବି ସେ ଖାଇବେ। ତଥାପି ଆମେ ଦି ଜଣ ଖାଇ ଖାଇ କେତେ ଖାଇବୁ ସବୁ ଫୋପଡା ହବ ଅଧା।
ବାବା କଣ କରନ୍ତି?
କଣ କହିଲ?
ବାବା କଣ କରନ୍ତି?
ମୋ ବାପା ଯ ମିସ୍ତ୍ରୀ କାମ
ହଁ। ମାମା?
ମମି ହାଉସ ୱାଇଫ୍, ଭାଇ ଗୋଟେ ଜବ୍ କରୁଛି ଆଉ।
ଓହୋ।
କମ୍ପାନୀରେ ଆଉ ଆଉ ମୁଁ ପଢୁଛି। ଆଉ ସବୁ କଣ କରିବା କୁ ହଁ ଆମର ପା ଯୋଉ ଯ କଣ ରଜ ପାଇଁ ନୁହେଁ ପାଲା ହଉଚି। ଚାରି ଦିନ ହବ ପାଲା। ସେ ଆଜି ଲାଷ୍ଟ ଆଉ।
ଓହୋ ରଜ ପାଇଁ ଆଉ ରଜ ସ୍ପେଶାଲ କିଛି ହେଇନି
ଆମ ଘର ତ ହେଇଥିଲା ପୋଡପିଠା ହେଇଥିଲା ଆଉ ଇଟିଲି ତରକାରୀ ହେଇଥିଲା ପୁରଦିଆ ଇଟିଲ ହେଇଥିଲା। ଆଉ କଣ କହିଲ ରଜରେ ନୁହେ ଜି ସାର୍ଥକ ଜି ସାର୍ଥକ।
ହଁ।
ସେଇମାନେ ଆସିଥିଲେ ରଜକୁ ଆମ ଗାଁକୁ। ହଁ ହଁ ହଁ ସେ ଆସିଥିଲେ ଦିଇଥର ଫା ସାଇକଲ ଦିନ ଆସଥିଲେ।
ହଁ।
ଦିଦି ରଜରେ ଡ୍ରେସ୍ କରିଥିଲ ନା ଶାଢୀ?
ରଜରେ ଡ୍ରେସ୍। ଶାଢୀ ମୁଁ ଟିକେ ପିନ୍ଧି ପାରେନି।
ମୁ ତ ଟିକେ ଇଚ୍ଛା ନୁହେଁ ଶାଢୀ ପିନ୍ଧିବେ ନା ମୁଁ ତ ଆସେନି ଏଥିରେ ପିନ୍ଧିବା ପାଇଁ କିନ୍ତୁ ମୁଁ ଟିକେ ଶାଢୀ ଟ ଭଲ କଫର୍ଟବୁଲ ହେଇପାରନି ଶାଢୀ ପନ୍ଧ
ଶାଢୀଟା ମୁଁ ତ କେତେବେଳେ କମ୍ଫର୍ଟେବୁଲ ହେଇକି ଚାଲି ପାରିନି ଆଡେ ଛନ୍ଦ ଛନ୍ଦ ଖାଲି ହଉଥିବ ଗୋଟେ ଚାଲିଗଲା ବଡେ ଭାଲି ବାଜିଥିବ ଇଚ୍ଛା ହୋଉଥି ଖୋଲିଦି ଡ୍ରେସ ଏଇ କେତେବେଳେ କେଏନ୍ତି ଖୁଦରୁକୁୁଣି ଓସା ଜାଣିଛନ୍ତି ଜାନ ସେଇଟା ଖୁଦରୁକୁୁଣି ଓସା ଯୋଉ ଗାଁ ମାନଙ୍କରେ ସମସ୍ତେ କଥା ହୁହନ୍ତି ଝିଅମାନେ କଥା ପିନ୍ଧିବା ପାଇଁ ମୁଁ କହିବି ହଁ ପିନ୍ଧିବି, ସମସ୍ତେ ପିନ୍ଧିକି ଯାଇଥିବେ ମୁଁ ଗୋଟେ ଡ୍ରେସ ପିନ୍ଧିକି ଯାଇି ସମସ୍ତେ କହିବେ ତୁ ସବୁବେଳେ ନାଇଁ ସମସ୍ତେ ଆମେ କଥା ହେଇଥିବୁ ନାଇଁ ସମସ୍ତେ ଶାଢୀ ପିନ୍ଧିକି ଆସି ଏ କଲର ପିନ୍ଧିକି କି ଆସ ସେ ମାନେ ଫିକ୍ସ ମାନେ କଥାବାର୍ତ୍ତା ହେଇଯାଇଥାଉ କିନ୍ତୁ ସମସ୍ତେ ଗଲାବେଳେ ପିନ୍ଧିକି ଯାଇଥିବେ ମୁଁ ପିନ୍ଧିକି ଯାଇ ନ ଥିବି ସମସ୍ତେ ମୋତେ କହିବେ ତୁ ଜାଣିକି ସବୁବେଳେ ସେମିତି ଠକୁଛୁ ଆମ ମାନଙ୍କୁ ମୁଁ ପିନ୍ଧ ଭାରି ଟେନସନରେ ପିନ୍ଧିବାକୁ ପଡିବୁ ଏଗୁଡ଼ାକ। ପୁଣି ଚାଲିବାଟା ହଉଛି କଷ୍ଟ।
ହଁ ହଁ ଜାଣ ନ ଏବ ଚାଲି ହବନି ସେଆଡେ ଇ ଖସି ଯାଇଥିବ କୁଞ୍ଚ ଖସିଯିବ ରାସ୍ତାରେ ଗଲା।
ଶାଢ଼ୀ ପିନ୍ଧି ଆସୁଛି?
କଣ କହିଲ? ନା ମତେ ଆସେନି ମୁଁ ନାଇନି କେବେ ଶାଢୀ। ଛୋଟବେଳେ ନାଉଥିଲି ଏବେ ଆଉ ନାଉ। ଇଚ୍ଛା ନାହିଁ ଆଉ ଇଣ୍ଟେରଷ୍ଟ ମରିଗଲାଣି ଆଉ ଇଣ୍ଟେରଷ୍ଟ ନାଇଁ। ଛୋଟ ଛୋଟ ଛୁଆ ସବୁ ଶାଢୀ ନାଇଁ। ଭୁଲ ଯଦି
ସମସ୍ତେ କେତେ ପିନ୍ଧିକି ପୁରା କମ୍ଫର୍ଟେବୁଲ ସେମାନେ ଯାଇପାରୁଛନ୍ତି ମୁଁ ତ ଥରେ ଦେଖିଲେ ମତେ ଶାଢୀ ପିନ୍ଧୁଥିବେ ପୁରା ବଢିଆ ସେ ଶାଢୀ ଗୁଡା କରିଥିବେ କେତେ ସୁନ୍ଦର ଭାବରେ ପିନ୍ଧନ୍ତି ଆମେମାନେ ପିନ୍ଧିଲା ବେଳକୁ ମୁଁ ପିନ୍ଧିଲା ବେଳେ କେତେବେଳେ ସାଇଜ ହଇ ନଥିବ କିଛି ପିନ୍ଧି ଆସେନି ତ ଆଉ ପିନ୍ଧିବୁ।
ହଉ ହଉ ଦି ରଖୁଛି ହଁ ହଁ।